ହଉ।
ହ୍ୟାଲୋ।
ହାଲୋ।
ହାଲୋ। ହ୍ୟାଲୋ ହ ହଁ ଶୁଭ ସକାଳ। କଣ କରୁଛ ହଁ କଣ କରୁଛ?
ମୁଁ ରୋଷେଇ କରୁଥିଲି ଆଉ ଆପଣ କଣ କରୁଛନ୍ତି? ଆପଣ କଣ କରୁଛନ୍ତି?
ପଢୁଥିଲି ତ ଆଉ। କେବେ ଆସିକି ବାହାରକୁ ବୁଲି ହଁ ଆଉ କଣ ଖା ଖାଇ ସର୍ ଲାଣି?
ହଁ ଖିଆ ପିଆ ସରିଲାଣୀ। ଖିଆ ପିଆ ମାନେ କଣ ଏମିତି ଜଳି ଖିଆ ସରିଛି ଆଉ
ହଁ ହୋ ହୋ ଜଳଖିଆରେ କଣ ଖାଇଲେ? ହଁ ମୋର ବି ଚଳ
ଆ ଇ ଏ ଆଜି ଆମର ପଣସ ବରା କୁ କ୍ଷୀର ଚା ହେଇଥିଲା।
ଓହୋ ହୋ ହୋ ବୋହୁତ ଭଲ ଖାଇବା। ଖରାଦିନେ ତ ପଣସ ପାଚେ ଖାଇବା କଥା ଆଉ
ହଁ।
ହଁ ହଁ ହଁ ମୁଁ ଖାଇଛି ହଁ ଯେ ମତେ ଟିକେ ମାନେ ଆ ପଣସ ସେତେ ଭଲ ନୁହଁ କଞ୍ଚା ପଣସ ଖାଏ ପାଚିଲା ପଣସ ସେତେ ବି ଭଲ ନୁହଁ
ହଁ ହଁ ମୁଁ ଆଗରୁ ଟିକେ ବୁଝୁନଥିଲି ଏବେ ଟିକେ ଅଭ୍ୟାସ ହେଇଗଲାଣି ଭଲ ଲାଗୁଛି କଣ କହିଲେ
ତ ନା ସବୁ ଜିନିଷ ସବୁ ଜିନିଷ ଖାଇଲେ ଭଲ ଆଉ ଆପଣ ସକାଳୁ ସକାଳୁ କଣ କଣ ଆଜି ଯେ
ନାଇଁ ଆଜି କଣ ଆଜି କଣ ଜାଣିଛନ୍ତି
ହଁ ଯୋଗ ଆନ୍ତ ତେ ଯୋଗ ଦିବସ ପରା ଆପଣ ସବୁଦିନ ଚଲାବୁଲା କରନ୍ତି । ସକାଳୁ ସକାଳୁ ଚଲା ବୁଲା
ହଁ ମାନେ ଏମତି ହଁ ଏମିତି ଘର କାମରେ ଆମର ହୁଁ ଏକ୍ସର୍ ସାଇଜ୍ଜ୍ ହେଇଯାଏ। ଆଉ ମୁ ବାହାରକୁ ଯିବାକୁ ପଡେନି
ଆ ସ ମାନେ ଘର କାମ ତ କଲା ବେଳକୁ ଯେ ଦ ଛାତ ଉପରକୁ ତଳକୁ ଚାରି ପାଞ୍ଚ ଥର ହେଇଗଲେ ଏଇଟା ବି ଗୋଟେ ପ୍ରକାର ବ୍ୟାୟାମ ହେଇଯାଏ ଆଉ
ହେଇଯାଏ ହଁ।
ହଁ। ଆଉ କଣ କଣ କରନ୍ତି ଆପଣ ଘରେ। ହଁ ହଁ ହାତ ଗୋଡ ସମ୍ପୂର୍ଣ୍ଣ ରୂପେ ଶରୀରର ବ୍ୟାୟାମ ହେଇଯାଏ ଆଉ।
ଯାଏ ହଁ।
ହଁ ଆଉ ମୁଁ ହଁ ମୁଁ ସବୁ ପ୍ରତିଦିନ ସକାଳୁ ଉଠିଲା ପରେ ମୋ ନିତ୍ୟକର୍ମ ସାରି କି ଟିକେ ଚଲାବୁଲା କରେ। ଆଉ ମୁଁ ଟିକେ ବାଆମ କରିକି ଆସେ ଆଉ।
ହଁ ଦେହ ପାଇଁ ବହୁତ ଭଲ ନାଇଁକି।
ହଁ ଦେହ ପାଇଁ ତ ବହୁତ ବଡ।
ଆମର କିଛି ରୋଗରେ ମଧ୍ୟ ଆମର ବ୍ୟାୟାମ ଦ୍ୱାରା ସବୁ କିିଛି ଠିକ୍ ହେଇଯାଏ ନାଇଁ କି
ହଁ ହଁ ସବୁ ପ୍ରକାର ରୋଗ ଦେଖିବେ।ଡାକ୍ତର ବି କୁହନ୍ତି ଆମର ଯେକୌଣସି ରୋଗ ପାଇଁ ଆମେ ଯଦି ଯାଇଥିବା ଆପଣ ଏଇ ବ୍ୟାୟାମ କରନ୍ତୁ ସେଇ ବ୍ୟାୟାମ କରନ୍ତୁ। ତୁ ମାନେ ପ୍ରତି ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ପାଇଁ ଅଲଗା ଅଲଗା ଅଲଗା ଅଲଗା ତ ଯାହାବି ବ୍ୟାୟାମ ଅଛି ସବୁ କରିବା କୁହନ୍ତି ଆଉ ହୁଁ ଯେମିତିକି ଖାଲି ପାଦରେ ଚାଲିବା ଦ୍ୱାରା ଆମର ଡାଇବେଟିସ ହୋଉ ଯୋଉ ଉ
ଭଲ ହୁଏ ହଁ।
ହଁ ଆଉ ଆପଣ ପ୍ରାଣାୟାମ କରନ୍ତି?
ନା ମତେ ଟିକେ ଟାଇମ ହୁଏନି, ମୋ ଘର କାମରେ ଟାଇମ ପଳାଏ। ମୁଁ ଏତେ କରିପାରେନି।
ହଁ ଭଲ ଭଲ ଆଉ ବ ତମର ତ ଯେତିକି କରନ୍ତି ସେଇଟା ତ ବହୁତ କା ଲୁଗା ସଫା କରିବା ନେଇକି ସି ଖିବା ସେଇଟା ବି ଗୋଟେ ପ୍ରକାର ବ୍ୟାୟାମ ଭଳିଆ। ହଁଅ।
ଆଉ ଆଉ କଣ ଖବର କୁହନ୍ତୁ?
ଖବର
ଆଉ ଆପଣ ସବୁ ଦୂରଦର୍ଶନ ଦେଖନ୍ତି?
ହଁ ମୁଁ ପ୍ରାୟ ଅଳ୍ପ ଅଳ୍ପ ସମୟ ଦେଖେ ।ଏତେ ସମୟ ତ ଦେଖେଇ ହୁଏନି। ଛୁଆମାନେ କା ର୍ଟୁନ୍ ଦେଖନ୍ତି ମା ମାନେ ସିରିଏଲ ଦେଖ ଖନ୍ତି, ଏତେ ସମୟ ଦେଖିପାରେନି ଅଳ୍ପ ଅଳ୍ପ ସ
ହଁ ଆଉ ଓହୋ ଦୂରଦର୍ଶନ ଦେଖ ଖନ୍ତି ତାହେଲେ ଆଉ ଆଉ ଆଜି ଆପ କଣ ରୋଷେଇ କରିବେ?
ମୋର ଆଜି ଭାତ ଡାଲି ହେଇଛି, ନା କରି ସାରିଲିଣି। ଭାତ, ଡାଲି ଆଉ ଗଧ ଶାଗ ଜାଣିଛନ୍ତି? ଗଧ ଶାଗ ଜାଣିଛନ୍ତି?
ନା ନା ମୋଟେ ଶୁଣିନି, ଆଜି ପ୍ରଥମ ଥର ଶୁଣିଲି।
ଶାଗ ଟା ଆମ ଡାଇବେଟିସ୍କୁ ସନ୍ତୁଳନ ରକ୍ଷା କରେ ସେ କରି ଶାଗଟା ଖାଇଲେ। ହଁ। ସେଇଟା ଦେହ ପାଇଁ ଭଲ। ବେ ଅ ବେଶୀ ସେଇଟା ଡାଇବେଟିସ ରୋଗୀଙ୍କ ପାଇଁ ବହୁତ ଭଲ।
ଓହୋ ବହୁତ ଭଲ କଥା ତାହଲେ।
ଆଉ ଆମର କୁନ୍ଦୁରୁ ଆଉ ଆଳୁ ଭଜା ହେଇଛି ।କୁନ୍ଦୁରୁ ଆଉ ଆଳୁ ଭଜା।
ଆପଣ କଣ କ
ଆଉ ତ ଏବେ ତ ଆମ୍ବ ସି ଆମ୍ବ ତ ଏବେ। ଚାଲିଛି ହଁ।
ହଁ ଘର ମୁଁ କହିଲି ଆପଣ ଆଉ କଣ ଭଲ ରୋଷେଇ କରନ୍ତି।
ଭଲ ରୋଷେଇ ତ ସବୁ କିଛି କରେ। ସମସ୍ତଙ୍କୁ ଭଲ ଲାଗେ।
ଆମିଷରେ ମାଛ।
ଓହୋ ହୋ କେମିତି ମାଛକୁ।
ମାଛକୁ ସେଟା ତାର କାତିକୁ ହଁ। ନା ନା ବେସର।
ବେସର ମତେ ବି ମା ମାଛ ବେସର ଖାଇବାକୁ ବହୁତ ଭଲ ଲାଗେ। କେମିତି କରନ୍ତି ହଁ ମତେ ବହୁତ ଭଲ ଲାଗେ କେମିତି କରନ୍ତି। ମାଛ
ମାଛ କୁ ଭଲ ଭାବରେ ସଫା କରିଦେବେ। ସେଥିରେ ଲୁଣ। ହଳଦୀ।
ଲୁଣ, ହଳଦୀ ହଁ।
ହଁ, ଯଦି। ଚାହିଁବେ ସେ ଯୋଉ ଆମର ଯୋଉ ପକୋଡା ପାଉଡର ମିଳୁନି ତାକୁ ମଧ୍ୟ ଆଡ କରିପାରିବେ ସେଥିରେ। ହଁ, ନହେଲେ ଯଦି ନଥିବ ଚୁନା ଆଡ କରି ଚୁନା ବି ଦେଇପାରିବେ। ମିଶେଇକି ହଁ। ତାପରେ ତାକୁ ତେଲରେ ଟିକେ ଛାଣିଦେବେ। ହଁ, ତାକୁ ତେଲରେ ଛାଣି ସବୁଠୁ ମୁଖ୍ୟ ଜିନିଷ ହଉଛି ଲୁଣ। ଯଦି, ଲୁଣ ଯଦି ଆପଣ କହିବେ ନା ମୁଁ। ତରକାରୀ କରିବି ଆଉ ଭଜା ମାଛରେ କାହିଁକି ଲୁଣ ଦେବି ତାହେଲେ ସବୁ ତରକାରୀ ଟା ଅଲୁଣିଆ ହେଇଯିବ ଜମାେ
ଓହୋଃ ତାହେଲେ, ଏପଟେ ବି ଲୁଣ ପକେଇବି ଆଉ ତରକାରୀରେ ବି ଆଉ ଟିକେ।
ତରକାରୀ ତାକୁ ଦେଖିକି ନା ହଁ ତାକୁ ଦେଖିକି। କମ୍ ଲୁଣ ଦେଇପାରନ୍ତି। ଅଧିକ ଲୁଣ ଆପଣଙ୍କର ସ୍ଵାଦ ଅନୁସାରେ ଆପଣ ଯେତେ ଖାଇବେ ସେତେ ଦେଇପାରିବେ। ତାପରେ ତାକୁ ହଁ ଭାଜି ସାରିଲା ପରେ ତରକାରୀ କରିଦେବା ଆଉ ହଁ।
ହଁ ହଁ।
ଆପଣଙ୍କ ସେପଟେ ବର୍ଷା ହଉଛି?
ନାଇଁ ଖାଲି ବର୍ଷା ପାଗ ଦେଇଛି କିନ୍ତୁ ହେଇନି।
ହଁ ଆମ ପଟେ ବି ସକାଳୁ ଟିକେ ହେଇଥିଲା ଏବେ ହେଇନି। ନା ନା ନା ଏବେ ଟିକେ।
ହଁ ଏଇ ଏଇ ବର୍ଷା ପାଗରେ ତ ବହୁତ ଭଲ ହଁ ଆଉ ସେ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।